ହ୍ୟାଲୋ ହଁ ଆପଣ କଣ କରୁଥିଲେ?
ଏଇ ଛି ଆଉ ଆପଣ? ହ
ଏମିତି ବସିଥିଲି ଆଉ।
ହୁଁ କାଇ ଲ ନା କି କାଇ ନ
ନା କିଛି ଖାଇନି ଆଉ ଖାଇଆ ଆଉ।
ଆଚ୍ଛା କଣ ମାନେ କାଲି ରାତିରେ କଣ ଖାଇବା ଖାଇ ଇଥିଲେ ଭାତ ନା ରୁଟି କି
ର
କଣ?
ରୁଟି ଖାଇଥିଲି ରୁଟି ଆଉ ଭଜା ଆଉ।
ସେଠିକ ସାଉଣ୍ଡ୍ ଶୁଭୁଛି ମାନେ ଆପଣ ଟିକେ ଆସନ୍ତୁ ଯୋଉଠି ସାଉଣ୍ଡ୍ ଶୁଭୁଛି।
ଓୁ ହୋ
ହଁ। ହଁ ଆପଣଙ୍କ ମାନେ ଆପଣ ଆପଣ କେତେ ଭାଈ ଭଉଣୀ କଣ କୁହନ୍ତୁ?
ତିନି ଜଣ ଭାଇ ଭଉଣୀ ଭଉଣୀ
ଓହୋ ଆପଣ କଣ ମ୍ୟାରେଡ?
ନା ଅନମ୍ୟାରେଡ।
ହଁ ଯେ ତିନି ଭାଇ ଭଉଣୀ ଆପଣଙ୍କ ବଡ ନା ପୁରା ସାନ?
ମୁଁ ମଝିଆ।
ମଝିଆ କଣ ପଢୁଚନ୍ତି?
ବିଏ ପାସ୍ କରିକି ତ ଘରେ ଅଛି ଆଉ।
ହଁ।
ହଁ। ହେଲା କଣ ରୁଟି ଖାଇବା ଚା ଆଉ କଣ
ଆପଣଙ୍କ ସେଠି ସାଉଣ୍ଡ୍ ଆସୁଚି ମାନେ ବ୍ୟାଗ୍ରାଉଣ୍ଡ୍ ସାଉଣ୍ଡ୍ ଆପଣ ଟିକେ ପ ଆସନ୍ତୁ ହାରି ଆଉ ଗୋଟେ ଜାଗାକୁ।
ହଁ ହଁ କୁହନ୍ତୁ।
ଶୁବୁଚି
ଆ ଶୁବୁଚି?
ହଁ ସେ ଖଡ଼ ଖାଡେ ଧଡ଼ ଧଡ଼େ।
ଅହ ହଉ କୁହନ୍ତୁ ଶୁବୁଚି?
ନାଇଁ ନାଇଁ।
ଉଁ ହୁଁ।
ଆପଣ କଣ ମାନେ କଣ ଖାଇବେ ନା ରୁଟି ଆଉ ଭଜା?
ହଁ ରୁଟି ଚା ବିସ୍କୁଟ ଏନ୍ତି ଦିଅ।
ହୁଁ ଆଉ ଦିନ ଖାଇବା ଟା କେତେ ଖାଉଚ ଲଞ୍ଚ ଟା?
ଲଞ୍ଚ ଟା ଖାଉ ଖାଉ ଦିଟା, ତିନିଟା ଆଉ।
ଦିଟା ତିନିଟା ରାତି ଖାଇବାଟା ସାଢେ ଆଠଟା ନଅଟା?
ନା ନା ବାକି ଆଣ ଥା ବିସ୍କୁଟ। ଆଜ୍ଞା କଣ କହିଲେ?
ମୁଁ କହିଲି ତାହେଲେ ରାତି ଖାଇବାଟା କେତେବେଳେ ସାଢ଼େ ଆଠଟା ନଅଟା କି ସାେ ନଅଟା?
ସାଢେ ଆଠଟା ନଅଟା ଏମିତି ଆଉ ନଅଟା ବେଳେ ବେଳେ ବି ଦଶଟା।
ହ ତା
ଆଉ କଣ କୁହ।
କୁହନ୍ତୁ ଆପ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ଆମ ଆଡେ ଦଶହରା ଫେମସ୍ ଲକ୍ଷ୍ମୀ ପୂଜା।
ଉଁ
ହୁଁ।
ଆଉ
ଆଉ କଣ
ଆମ ଆଡେ ବି ସେଇ ଲକ୍ଷ୍ମୀ ପୂଜା ଭଲ ହୁଏ ଆଠ ଦିନ ଯାଏ ଲାଗିକି ରହେ। ନଅ ଦିନ ଯର ଏନ୍ତି ଭସାଣି ହୁଏ ଲୋକମାନେ ସମ୍ପୂର୍ଣ ବହୁତ ଭିଡ ସେ ଆଠ ଦିନ ଯାକ ତା ପୂର୍ବରୁ ବି ଏ ତା ପାଇଁ ପନ୍ଦର ଦିନ ପନ୍ଦର ଦିନ ର ମାନେ ପୂର୍ବରୁ ବି ତାପରେ ଡେକୋରେସନ୍ ଚାଲେ ରାଇଟ୍ ପ ମାନେ ଲାଇନ୍ ବି କାଟି ଦିଅନ୍ତି ନା କାଳେ କୋଉଠି କଣ ବାଜିବ। କାରଣ ବହୁତ ବଡ ବଡ ବାଉଁଶରେ ତିଆରି ହଉଛି ତାଙ୍କ ଗେଟ୍ ଟା। ତ ବାଣିଜ୍ୟ ମେଳା, ସେପଟେ ମିନି ମିନି ଷ୍ଟାଡିୟମ ରେ ପଡେବି ଗୋଟେ ମେଳା। ଏପଟେ ମୀନା ବଜାର। ମାନେ ଲାଇନ୍ ଲାଇନ୍ ହେଇକି ସିଏ ତ ପଡିଥିବ ଆଉ। ମାନେ ପ୍ରସିଦ୍ଧ ଯା ପ୍ରସିଦ୍ଧ। ମେଳା ଏମିତି ସବୁ ପଡେ। ଆପଣ ସବୁ ଯିବେ ଦେଖିବେ ସେଠି ମାନେ ବହୁତ ଗୋଟେ ଗୋଟେ ଜାଗାରେ ଏତେ ଯେ ଆପଣ ଦିନେ ଲାଗିଯିବ। ମାନେ ଦିନକରେ ଆପଣ ସବୁ ବୁଲି ବି ପାରିବେନି। ଯାହା ହେଲେ ଦି, ତିିନି ଦିନ ଲାଗିବ। ପୁରା ଗଣେଶ ପୂଜାଠୁ ବାଜି ଚକାେ ପୁରା ଲାଗି ଲାଗି ପଡିଥିବ ଆପଣଙ୍କ ଯାହାର ଇଚ୍ଛା। ଝିଅ ପିଲାଙ୍କ ଜିନିଷ ବହୁତ ଭଲ ଭଲ ପଡେ, ପୁଣି ଘର ତିଆରି ଜିନିଷ ମାନେ ଭଲ ଘର ସାଧାରଣ ଜିନିଷ ବି ପଡେ, ସେ ପ୍ଲେଟ, ସେ ଯୋଉ ଗିନା। ଇଏ ସବୁ ଭଲ ଭଲ ହୁଏ। ପ୍ଲାଷ୍ଟିକ୍ ଉପରେ ଭଲ ଜିନିଷ ପଡେ।
ଆଉ ଜିନିଷ ଆପଣ କଣ ଆଣନ୍ତି। ଆପଣ କଣ ଆଣନ୍ତି ଲକ୍ଷ୍ମୀ ପୂଜାରୁ?
କେତେ? ମୁଁ ତ ମୋ ଝିଅ ପିଲା ଜିନିଷ ଅଧା କିିଣିବି। ମାନେ ଆମ ଆମ ପାଇଁ କିଣିବି, ମୋ ପାଇଁ କିଣିବାର ତ ମୁଁ ସାନ ଭଉଣୀ ପାଇଁ ଯାହା ଦରକାର ସେଟା ଆଣେ। ଆଉ ଆ, ମୋ ସାନ ଭାଇ ପାଇଁ। ଆଉ ଘରୁ ଘର ଜିନିଷ ପତ୍ର ଯାହା ଦରକାର। ଏ ପ୍ଲେଟ ଆଣିଥ ଆଣି ଏ ପ୍ଟ ଜିନିଷ ଯୋଉ ଓ, ଆଉ ଯୋଉଟା ସା ମାନେ ଫୁଲ ତୋଡା। ଯୋଡା ସେଇଟା ଆଣେ। ଆମ ପି ସି ନାନୀ ଯିଏ? ସିଏ ବି ତ ସେ କହିବେ କିଛି ଆଣିବୁନୁ ବୋଲି ଆମେ। କିନ୍ତୁ ଆମେ ବହୁତ ଜିନିଷ ଆଣୁ ଭାରି। ସେ ବି ସେମିତି ମୁଁ ଗୋଟେ ଜିନି ଷ କିିଣିଲେ, ହଁ ତାଙ୍କର ବି ଇଚ୍ଛା ହେବ ସେମିତି କିିଣି ଦିଅନ୍ତି। ଏମିତି ମିଶିକି ତ ଆମର ଏଇଥିରେ ଅଧା ଯାଏ। ଆଉ ପୁଣି କଭର ଥିବ ମୋବାଇଲ କଭର। ଯୋଉ ଆସେ ନା ଶହେ ଶହେ ପଚାଶ ଶହେ ଟଙ୍କା ଯୋଉ କଭର। ତ ଥାଇକି ବି ଆମେ ସେଟା ଭଲ ଲାଗେ ବୋଲି ଯାହାେଲେ ବି ଗୋଟେ ଗୋଟେ କିଣି ଦେଉ। ସମସ୍ତେ ଗୋଟେ ଦି ଟା। ଘରଲୋକ ପାଇଁ ସବୁବେଳେ ହୁଏ। ଆର ଥର ସେମିତି ପିସି ନାନୀ କିଣିଥିଲେ। ତାଙ୍କ ପୁଅ ଦି ଜଣ କିଣିଥିଲେ। ମୁଁ ଆଣିଥିଲି। ଏମତି ଆମେ ସବୁ କିଣୁ। ମାନେ ଯୋଉ ଗୋଟେ
ଢେଙ୍କାନାଳ, ହେ ସେ ଲକ୍ଷ୍ମୀ ପୂଜା ତ ଭଲ ଆଉ। ପୁରା ଫେମସ। ହୁଁ।
ଗଜଲକ୍ଷ୍ମୀ ପୂଜା ଫେମସ ନା? ଆମ ଆଡେ ଭଲ।
ଭସାଣି ଦିନ ବି ବହୁତ ଭଲ ହୁଏ। କିନ୍ତୁ ଯାହା ହେଲେ ବି ଏ ଝଗଡା ମଗଡା ହୁଏ ଟିକେ ହୁଏ। ଯାହାହେଲେ ବି ଟିକେ ବି ଲାଗିକି ରହେ ଆଉ।
ହୁଁ। ହୁଁ ଉଁ।
ଆଉ ଆପଣ ଜାଣିଛନ୍ତି ନା ସ୍ନାନ ପୂର୍ଣ୍ଣିମା? କଣ ପାଇଁ ହୁଏ? କାହିଁକି ହୁଏ? ନା ଜାଣିନାହାନ୍ତି?
ହୁଁ।
କହିଲା
ମାମା ଡାକୁଛନ୍ତି ଖାଇବା ପାଇଁ ନା କଣ?
ହଁ ହଁ। ଆପଣ ଯାଉ ଭରି?
ଏଇ ନା ଏଇତ କଥା ହଉଛି। ପରେ ଯଦି କିଏ ଫ୍ରି ଥିବେ କରିବି। ନହେଲେ ଆପଣ ଯଦି ଫ୍ରି ଥିବେ କରିବି। କି ଆଉ ଯିଏ ଫ୍ରି ଥିବ ମତେ କରିବେ। ଅ ମାନେ କଣ କହିଲେ ଆଜି ଆପଣ କଣ ଏଇ ସପ୍ତାହରେ ଜଏନ ହେଇଛନ୍ତି ଏଇ ଗ୍ରୁପ ରେ ନା? ମାନେ ଏଇ କଲ ଏ ଫ୍ରେଣ୍ଡ ରେ ପୂର୍ବରୁ ହେଇ ସାରିଥିଲେ। ହେଇଛନ୍ତି।
ହ୍ୟାଲୋ।
ଆପଣ ଏଇଥିରେ କେବେ ଜଏନ ହେଇଛନ୍ତି? କଲ ଏ ଫ୍ରେଣ୍ଡ ରେ ଯୋଉଟରେ କଥା ହଉଛନ୍ତି?
ସେରା ହଁ। ଆପଣ ଆଉ କଣ କୁହନ୍ତୁ? ସେରା
ହୋଉ।
ହଁ।
ପୂଣ୍ଣିମା ଆପଣଙ୍କ ଆଡେ କେମିତି କଣ ହୁଏ? ଏପଟେ ବାହୁଡା ଆସୁଛି ଗୁଣ୍ଡିଚା ଆଉଛି। ଆପଣଙ୍କ ଆଡେ ହେଲାଣି?
ହଁ ବାହୁଡ଼ା ତ ଭଲ ହୁଏ। ଆପଣ ପୁରୀ ଯାଆନ୍ତି?
କଣ?
ହାଲୋ ପୁରୀ ଯାନ୍ତି ଆପଣ?
ନା ନା ମୁଁ ଥରେ ବି ଯାଇନି।
ପୁରୀ ଯାଆନ୍ତି?
ଥରେ ବି ଯାଇନି ଡୋରି ଲାଗିନି।
ଓହୋ ଥରେ ବି ଯା ଯାଇନାହାନ୍ତି?
ନା।
ଉ ହୁଁ।
କୁହନ୍ତି ନି ତାଙ୍କର ଆଦେସ୍ୱରୀ ନା ପତ୍ର ହଲେନି ଆମେ କଣ ଯେତେ ଥର ଯିବାକୁ ଚାହିଁଲେ ବି ଆମର ହଉନି କୋଉଠି ନା କୋଉଠି ଗୋଟେ କେତେ ଅସୁବିଧା ହବ ଯାଇପାରିନି ଇଆ ପୂର୍ବ ଥର
ନ ନାଗିଲେ ଆପଣ ଯାଇପାରିବେ?
ନା ପା। ମୁଁ ଥରେ ବି ଯାଇନି ସୁନାବେଶ ୟା ପୂର୍ବଥର ସୁନାବେଶକୁ ପିଇସୀ ଘରକୁ ଆମେ ଯିବୁ ବୋଲି ବାପା ସେ ସେମିତି କହିଲେ ନା ମ ସୁନାବେଶରେ ଯାଇକି ସେ କିଛି ଦେଖି ପାରିବନି। ଯେତେ କାନ୍ଦେ ସେଟା ଯାଇ ହେଲାନି କିନ୍ତୁ ଭାବିଥିଲୁ ଯିବ ବୋଲି ବାବା ଭାବିଥିଲେ ଯିବ ବୋଲି ତାଙ୍କର ସ୍କୁଲ ପଢିଗଲା ସ୍କୁଲ ନା ସେଦିନ ଶନିବାର ଦିନ ସେ ଯାଇକି କି ରବିବାର ଆସିକି ଆସିଲା ବେଳକୁ ସୋମବାର ଦିନ ବାପା। ମାନେ ଯିବା ପାଇଁ ସ୍କୁଲ ବି ଟିକେ ହଇରାଣ ହେଇଯିବେ ମୁଁ ଯାଇଥିଲି ଯାଇନ୍ତା ମୁଁ ଜମା ବି ଯାଇନି ବାପା ଏମିତି ଛାଡ଼ନ୍ତିନି ମତେ ସେଥିପାଇଁ ଆଉ।
ଆଉ ଆପଣ କଣ ଇଏ ପୁରୀ ଯାହାନ୍ତିନି ତାହେଲେ?
ଯାଆନ୍ତିନି ନୁହେଁ ଯାଇନି କେବେ ଡୋରି ଲାଗିନି ଆପଣ ଯାଆନ୍ତି ତାହେଲେ ସବୁ ବର୍ଷ ନା କଣ?
ହୁଁ।
ଆମେ ସବୁ ବର୍ଷ ଯାଇନୁ ଆପଣ ଜାଣିଛେ ନା ସ୍ନାନ ପୂର୍ଣ୍ଣିମା କଣ ପାଇଁ ହୁଏ? ଜାଣିନାହାନ୍ତି।
ହୁଁ। ସ୍ନାନ ପୂଣ୍ଣିମା ଭଲ ପୁରୀରେ ହୁଏ।
ନାଇଁ ନାଇଁ ସ୍ନାନ ପୂର୍ଣ୍ଣିମା କଣ ପାଇଁ ହୁଏ? ନା ପୂର୍ଣ୍ଣିମା ଟା ସାନ ପୂର୍ଣ୍ଣିମା ଯୋଉ ଅଛି ନାଆ ଟା। ସ୍ନାନ ପୂର୍ଣ୍ଣିମା କଣ ପାଇଁ ସ୍ନାନ ପୂର୍ଣ୍ଣିମା ଅଛି? ୟା ବିଷୟରେ କିଛି ମାହତ୍ଵ ଜାଣିଛନ୍ତି ନା ଜାଣିନାହାନ୍ତି?
ହୁଁ ସ୍ନାନ ପୂର୍ଣ୍ଣିମା ନା।
ଆପଣ ମାନେ ଦେଖନ୍ତିନି ମାନେ ପୁରୁଣା ଇଏ ଇଏ ବି ଠାକୁରଙ୍କ ବିଷୟରେ।
ହଁ ଦେଖିଦେ ଏମିତି କେମ କେତେବେଳେ କାଁ ଭାଁ।
ହଁ ମୁଁ କହିବି ଆପଣ ଜାଣିଦେଇଥାନ୍ତୁ କିଛି ଜିନିଷ। ଏ ଆ ମାନେ ଶ୍ରୀକୃଷ୍ଣ ତ ମାନେ ଯୋଉ ହଁ। ଶ୍ରୀକୃଷ୍ଣ ଯୋଉ ଦ୍ଵାପର ଯୁଗରେ ସମସ୍ତଙ୍କ ସହିତ। ଲୀଳା କରୁଥିଲେ ତାଙ୍କ ଯୋଉ ଗୋପି ଫୋପି ସେ ରାଧାଙ୍କୁ ପ୍ରେମ କ ଥିଲେ କିନ୍ତୁ ସମସ୍ତଙ୍କ ସହିତ ତ ତ ମଜା ଇଏ ତାଙ୍କ ଲବଣି ଚୋରି କରିକି ଆଣୁଥିଲେ ଥରେ ସେ ଯୋଉ ଗୋପୀ ମାନେ ଗାଧେଇ ଯାଇଥିଲେ। ସେ ସେଠି ଲୁଚିକି ତାଙ୍କ ଲୁଗା ଯୋଉ ଆଣିଥିଲା ହାରି ତ ସେଇ ଟାଇମରେ ସେଠି ଗୋପୀ ମାନେ ତାଙ୍କୁ ଅଭିଷାପ ଦେଇଥିଲେ ଯେ। ତୁ ଆମର ସିନା ଲୁଗା ଏମିତି। ହରଣ କରିଦେଇକି ଏ ମାନେ ଲୁଚେଇ ଦେଲୁ ତ ତୋ ଆ ମାନେ ତମ ତ ଆମକୁ। ତୁ ହଇରାଣ ଟି କଲୁ। କିନ୍ତୁ ତୁ ସମସ୍ତଙ୍କ ଆଗରେ ଏ ଗୋଟେ ଦିନ ହବ ତୁ ସମସ୍ତଙ୍କ ଆଗରେ ଗାଧେଇବୁ। ତତେ ପୁ ସମସ୍ତେ ଦେଖିବେ ତୋ ଗାଧୋଇବା ଟା ତ ସେଇ। ଇ ଦିନଠୁ ଗୋଟେ ବ-ବର୍ଷରେ ଥରେ ସ୍ନାନ ପୂର୍ଣ୍ଣିମା ଦିନ ଅ। ମାନେ ସେଇ ଦିନକୁ ସ୍ନାନ ପୂର୍ଣ୍ଣିମା ରୂପେ ଗ୍ରହଣ କରାଗଲା ଜଗନ୍ନାଥଙ୍କର। ଆଉ ସେଇଦିନ ସମସ୍ତଙ୍କ ଆଗରେ କାଳିଆ ଗାଧେଇବେନି କି ଆ ମାନେ ବାଇଶି ପାହଚରେ। ତ ସେଇଟା ଆଉ ସେଦିନ ଯାହାହେଲେ ବି ମେଘ ହବ ବର୍ଷା ହବ। ତାନେ ଇନ୍ଦ୍ର ଦେବତା ତାକୁ ଦେଖା କରିବାକୁ ଆସିବେ। ଏଇରା ଅଛି ଆଉ ଯୋଉ କୁହନ୍ତି ବାହୁଡାକୁ ବର୍ଷା ଯେମିତି ହବ ଯେମିତି। ହଉ ବାହୁଡ଼ାରେ ବର୍ଷା ହବ ରଥ ଟାଣିବେ ମାନେ ସେଇଟା ହ ଆକ୍ଚୁ ଯୋଉ କୁହନ୍ତି। ଠାକୁର ନାହାନ୍ତି କେହି କଣ ତାହାଲେ ଏଇଟା କଣ। ଜଗନ୍ନାଥ ଅଛନ୍ତି କୋଉ ଠାକୁର ଅଛନ୍ତି କି ନାହାନ୍ତି ଜଗନ୍ନାଥ ଠାକୁର ଅଛନ୍ତି। ହଉ ଆ ମୁଁ ଆପଣଙ୍କୁ ପରେ କରିବି ଆଉ।
ଆପଣ ଓ ଆପଣ ପରେ କରିବେ।